ହ୍ୟାଲୋ।
ହଁ ଶୁଭ ସକାଳ।
ହଁ ଜୟ ଜଗନାଥ।
ଜୟଜଗନ୍ନାଥ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ ଆପ
ହଁ ମୁଁ ବହୁତ ଭଲ ଅଛି।
ହୁଁ ହୁଁ।
ଆଉ କଣ ଖାଇଛନ୍ ସକାଳୁ ମୁଁ କଟକରୁୁ କହୁଥିଲି ବାଙ୍କିରୁ
ହଉ ହ ହଉ। ଖାଇଲି କଣ ଆମର ତ ଇ ଏବେ ବାହାରିବ ଆଉ ଟିକଏ ପରେ ଡଡିୁଟି ବାହାରିବୁ। ତାରେ କଣ ଟିକେ ଟିଫିନ୍ କରିଦେବୁ ଆଉ।
କଣ ଡୁଟି ମାନେ କଣ ଚାକିରରି କରିଚନ୍ତି?
ହଁ ମୁଁ ଅଛି ମାର୍କେଟିଂରେ।
ଆଚ୍ଛା ଆ୍ଛା କଣ ମାର୍କେଟ?
ଆମର ଏଇ ଯେଉ ଆସୁନି ଲୋବର୍ଷ ମାଇକାିରେଆ ସନମାଇକା
ହଁ ହଁ ସନ୍ମାେଟା।
ହଁ ସେଇ ରହୁଛି ହଁ ପବେ ଏ ଡୋର ଖୋରେ ଲାଗେ ନି ନାଇକେ।
ହଁ ହଁ ହଁ।
ଧ୍ରଛି
ଓହୋ।
ଟାଇମ ତ ହଉନି କେତେବେଳେ ଆମର ଯ ରାତି ଟାଇମ ଟିକେ ଫ୍ରି ହେବୁ କଣ ସେ ଟାଇମରେ ଆଉ କୁଆଡ଼େ ବି ଏତେ କରିବନି।
ହଁ ସମସ୍ତଙ୍କୁ ସବୁ ଜିନିଷ ମାନେ କାମ ଟା ନିଜ ମାନେ ଟାଇମ ଅନୁସାରେ କରିବାକୁ ପଡିବ ଆଉ ଟାଇମ ଦେଖିକି ସବୁ ଜିନିଷ କରିବାକୁ ପଡିବ।
ଟାଇମ୍ ମିଲେ ଦେଖିଲା ବେଳକୁ କଲ୍ ଲାଗୁନି ଜାଣିଲେ
ଟିକେ ବର୍ଷା ଚାଲିଛି ତ ସେଥିପାଇଁ ତିନି ଦିନ ହେଲାଣି ଟିକେ ବର୍ଷା ହଉଛି ତ ସେ ସେଥିପାଇ
ତାପରେ ଆମ ଟାଇମ କି ଆପଣଙ୍କ ଟାଇମ୍ ମାନେ କଣ ରାତି ଲେଟ୍ ହେଲା ଆଉ ଇଏ ନାହିଁ।
ହଁ ହଁ। ଆଉ ଏବେ ତାହେଲେ କଣ ଟିଫିନ କରିବେ?
ଏଠି ଦେଖି ତାହେଲେ ପୁରୀ ଫୁରୀ କଣ ଖାଇଦେବା ଦେଇକିଏ ଆଉ।
ଦୋକାନ ଦବୁ।
ହୁଁ ରୋଷେଇ ତ ଟାଇମ ହେଲାନି କାଲି ଟିକେ ଲେଟ୍ ହେଇଗଲା ଆସିବା।
ହଁ ହଁ।।
ରୋଷେଇ କରିନଥିବୁ ଖାଲି ମୁଁ ସୋଫି ମଗେଇ ଦେଇଥିଲି ଖାଇ ଦେଇଥିଲି। ଆଉ ଏବେ ଦେଖି ଟିପିନ୍ କରିକି ଯିବା ବାହାରିବା ଆଉ।
ଆମର ତ ଘରେ ବନେଇଥିଲେ ମା ବନେଇଥିଲେ ଉପମା ଗୁଗୁନି ମୁ ଖାଇ ଦେଇଛି।
ଭୁଁ ହୁଁ।
ଆଉ ତାପରେଖରା ବେଳେ ଭାତ ଖିଆ ହବ ଆଉ।
ଆମେ ତ ଇଏ ବ୍ୟାବ ଲର କଣ କରିବା।
ହଁ ହଁ।।
ଆମ ଘର ଟା ଭଦ୍ରକ। ଆଉ ଏଇଠି ଆମେ ଇଏ ରହୁଛୁ ରେଣ୍ଟରେ ଆଉ ଭୁବନେଶ୍ୱର ରେ ଆଉ।
ଆଚ୍ଛା ଭଡା ନେଇକି ରହୁଛନ୍ତି।
ହଁ, ଭଡ଼ା ନେଇକି ଆମେ ରହୁଛୁ।
ଭୁବନେଶ୍ୱରରେ ତ ଭୁବନେଶ୍ଵରରେ ତ ଘର ଭଡା ବହୁତ ନା?
ହଁ ହଁ।
ହଁ। କଟକ, ଭୁବନେଶ୍ୱର ଏସବୁ ରେ ଘର ଭଡ଼ା ମାନେ ବହୁତ ଅଧିକା।
ହୁଁ।
ଆପଣ ରୋଷେଇ ଜାଣନ୍ତି ନା ନାଇଁ?
ହଁ, ଆମେ ମୁଁ ଆମେ ରୁମରେ ରୋଷେଇ କରୁ। ଏ ଟିକେ ଟାଇମ୍ ନଥିଲା ତ।
କଣ ସବୁ ବନାନ୍ତି?
ଭେ-ଭେଜ୍ ଆସିବ ନନଭେଜ ଆସିବ।
ମାନେ ଭେଜ ରେ କଣ କଣ ବନାନ୍ତି?
ଭେଜ ରେ କଲେ ଆମର ଏଇ ମସରୁମ୍ କରେ। ତା ପରେ ଆପଣଙ୍କ ପନିର କରେ।
ଛତୁ, ପନିର ମାନେ ତାର କିଛି ଏମିତି ୟୁନିକ୍ ମାନେ ବନାନ୍ତି ନା ଏମିତି ଯେମିତି ଆମର ଘରେ ସବୁ ର
ମାନେ ଘରେ କଣ ଆମ ଘରେ କରନ୍ତି ବଢ଼ିଆ ଦେଇ କରି ସୋରିଷ ଦେଇ କରନ୍ତି ମସଲା ବି କରନ୍ତି। ଆଉ ଆମର ତ ଏଇଠି ଟାଇମ ହବନି ସେଇଥିପାଇଁ ଯାହା ଜଲ୍ଦି ଜଲ୍ଦି ଟିକେ କରିଦେବା କଥା ଆଉ।
ହଁ। କେମିତି ମାନେ ତଥାପି ଘରେ ତ ବନାନ୍ତି ମୁଁ ଜାଣିଛି ସୋରିଷ ବଟା ଦେଇକି ଆମ୍ବୁଲ ପକେଇକି କରନ୍ତି।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
ଆଉ ଆପଣ କେମିତି କରନ୍ତି?
ଆମେ ଖାଲି ଛ ମୁଁ ମୋର ମସରୁମ୍ ପାଳ ଛତୁଟା ଆଣିକି ଭାଜିଦିଏ। ଭାଜିଦିଏ କଣ ପିଆଜ ଫିଆଜ ପକେଇକି ଭାଜି ଦେଇ ଖାଇ ଦଉ ଆଉ।
ଓହୋଃ।
ଆ ନନ୍ଭେଜ୍ ହେଲେ ମଟନ୍ ଫଟନ କରିବାକୁ ସେ ଠିକ।
ମଟନ ତ ଏବେ ବହୁତ ରେଟ, ମ ମତେ ଜମା ମଟନ ପସନ୍ଦ ନୁହଁ।
ହଁ, ମୁଁ ଚିକେନ ଖଏନି।
ଓହୋଃ। ନାଇଁ ମତେ ଚିକେନ ଭଲ ଲାଗେ। ଖାସ୍ କରିକି ଚିକେନ ପକୋଡା, ଚିଲି ଚିକେନ। ବିରିୟାନୀ ଚିକେନ ବିରିୟାନୀ।
ହୁଁ।
ଏଇଗୁଡା ମୋ ମତେ ଭାରି ପସନ୍ଦ।
ବଏଲର ଗୁଡାକ ଖାଇଲେ ଖରାପ ଦେହ ପାଇଁ।
ଖରାପ ସବ ଆଜିକାଲି ତ ସବୁ ଜିନିଷ ସାର ଦିଆ। କିନ୍ତୁ ସବୁ ଜିନିଷ ଖରାପ ସବୁ ଜିନିଷ ବି ଭଲ। ତେଣୁ ଆଉ ଯୋଉଟା ଯାହା, ହଁ।
କେନିୟରେ ଯୋଉଟା ଦିଆ ହେଉଛି
ଦିଆ ହଉଛି ଆଉ। ମଟନ ଟା ବହୁତ ମାନେ ଦେଲିଆ ତ ମତେ ଭଲ ଲାଗେନି।
ହୁଁ।
ହଁ।
ଆମେ ଆମର ମଟନ ହୁଏ। ଆମର ମାନେ କଣ ଘରେ ବି ହୁଏ ଏଠିକିରୁ ସେ ମାନେଙ୍କୁ ଟାଇମ୍ ଲାଗିବ୍ ଏଇ ଜାଗାରେ
ହଁ। ଆଉ ଏମିତି ଆ ମଟନ ଆସିଲେ ଖାଏ ସେଇ ଯୋଉ ମଟନ ଖାଇଲା ବେଳେ ଯୋଉ ହାତରେ ସବୁ ଲାଗିଯାଏ ତେଲ ତେଲ ଘିଅ ପରିକା ଏଇଗୁଡା ମତେ ଭଲ ଲାଗେନି ଟିକେ ଆଉ ପୁଣି ଗରମ ପାଣି ଲେମ୍ବୁ ଟିକେ ଘଷିକି ହାତ ନ ଧୋଇଲେ ବଉ ଛାଡିବନି ସେ ଭଲରେ। ଦେଶୀ ବି ଆସେ ଦେଶୀ ତ ତ ପୁରା ମାନେ ମଟନ ପରିକି ଆସେ ତାର ସ୍ୱାଦ ଟା ଆଉ ବଲର ବି ଆସେ। ଆମର ତ ମାନେ ଚିକେନେ ଚିକେନ ଟା କୁ ନା ଯଉ ମାନେ ଯୋଉମାନେ ନ ଖାଉଥିବେ ତାଙ୍କୁ ହବ। ଛୁଆମାନେେ ସବୁବେଳେ ଖାଉଥିବେ ତାଙ୍କୁ ହବନି।
ହୁ ହୁଁ ତା ଉପରେ ତା ତାପରେ ହୁୁ
ଭଲ ଲାଗେନି ଆପଣଙ୍କୁ ସେଥିପାଇଁ ଆପଣଙ୍କୁ ସ୍ମେଲେ ଟା ହୁଏ।
ତା ପରେ ଆଙ୍କୁ ଅ ମାନେ ମୋ ହିସାବରେ ଝିଅ ପିଲାଙ୍କୁ ସବୁ ଚି ଚିକେନ୍ ଖାଇବାକୁ ମୋ ସେଇ ଭଉଣୀ ଭାରି ଚିକେନ୍ ପ୍ରିୟ।
ଆମକୁ ତ ଭଲ ଲାଗେ ବୋଧେ ବଏଲର ବି ଭଲ ଲାଗେ ଆଉ ଦେଶୀ ବି ବେଶୀ ଦେଶୀ ଆସେ। ବ୍ରଏଲର ଆସେନି ବ୍ରଏଲର ଟିକେ ବିରିୟାନୀ ଫିରିୟାନୀ ନେଳେ ବ୍ରଏଲର ଆସେ। ତରକାରୀ ବେଳେ ଦେଶୀ ଆସେ ହେ ବିରିୟାନୀ ଟା ସିଝିବା ପାଇଁ ଟିକେ ବଡ ବଡ ପି ମାନେ ହେଇଥିବ ନା ଆଉ ବିରିୟାନୀ ତ ଲେଗ ପିସ୍ ଟିକେ ବଡ ବଡ ପଡେ। ତ ସେଇଟା ଆଉ ଲେଗ ପିସ୍ ଟା ଯଦି ଆମେ ଦେଶୀର ଆଣିବା। ସେ ତ ବହୁତ ଟାଇମ ଲାଗିବ ସିଝିବା ପାଇଁ ନା।
ହଁ।
ସେଥିପାଇଁ ଆ ଯେତେବେଳେ ବିରିୟାନୀ ଆମ ଘରେ ବହୁତ ବନେ ବିରିୟାନୀ। ଆଉ ଚିକେନ ପକୋଡା ପ୍ରାୟତଃ ତିଆରି ହୁଏ।
ବିରିୟାନୀ ଟା ଏ ଯଉ ରାଇସ ଟା ଟିକେ ଭଲ ଲାଗେ।
ହଁ ବିରିୟାନୀ ରାଇସ୍ ଟା ଉ ମ ତ ଯଦି ବି ନହଲା ଦି ତିନି ଦିନ ଥରେ ଯଦି କିଛି ଦିନ ନହେଲା ବିରିୟାନୀ ତ ଆମେ ଦୋକାନରୁ କିଣିକି ଆଣିକି ଖାଇଦଉ।
ହୁଁ ହୁଁ।
ବିରିୟାନୀ ପାଖରେ ଅଛି ଦେଢଶହ ଟଙ୍କା ମାନେ ନବ ଗୋଟେ ପ୍ଲେଟ ଖାଇଦୋଉ ଆଣିକି ଭାଇ ଭଉଣୀ ଆମେ ଖାଇଦୋଉ।
ହଁ ହଁ।
ଆଉ ନହେଲେ ଘରେ ଆମର ପ୍ରାୟତଃ ବନେ ରବିବାରିଆ। ସେଟା ଟିକେ ସମୟ ଲାଗେ ବୋଲି ଆମର ରବିବାରଆ ବନେ। ବନା ହୁଏ ଏଇନା ସମସ୍ତେ ଥାଆନ୍ତି ଘରେ ଖାଇବା ପାଇଁ ସୁବିଧା।
ହଁ।
ହାଉ
ଆପଣଙ୍କୁ ଆସେ କରିକି ଆସେ ବିରିୟାନୀ
ଆଁ -ମୁଁ ଏତେ କରେନି। ଆଉ ଜାଣିଚି କିନ୍ତୁ କରିନି ମୁଁ ପାଠ ପଢା କାମ ମୁଁ ବିରିୟାନୀ କେବେ ବନେଇନି। ଆଉ ହେମିତି ଟିକେ କେତେବଳେ ମାଆଙ୍କୁ ସାହାଯ୍ୟ କରିବା କାମ -ହଁ।
ଭଲ।
ବାପା ବନାନ୍ତି। ବାପା ବେଶୀ ବନାନ୍ତି ବିରିୟାନୀ। ହୁଁ। ଭଲ ଭଲ ଆଇଟମ୍ ଯେତେ- ହଁ ପ୍ଲସ୍ ଥ୍ରୀ ପଢୁଚି।
ପ୍ଲସ୍ ଥ୍ରୀ ହଁ କୋଉଠି ସେ ଯୋଉ କଲେଜେ ବାଙ୍କି କଲେଜେ?
ହଁ। ବାଙ୍କି କଲେଜ୍।
ହଁ ଆମର ଚ ପଢ଼ାପଢ଼ି ଯାହା ହେଲା ହେଇଚି ତ କରିଚି ଇଆଡ଼େ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ପାଇ ବୋଲି ଚଲ୍ ଚାଲିଚି ୟାଡେ ଗମେଣ୍ଟ୍ ଇଏରେ ବି ଆପ୍ଲାଏ ଚାଲିଚି। ଚାଲିଚି ଯୋଉଦିନ ମିିଲେ ଦେଖାଯାଉ।
ହଁ ସମସ୍ତେ ଆମ -ମୁଁ ବି- ଆ- ମାନେ ଚେଷ୍ଟା କରୁଚି। ଏ ପ୍ଲସ୍ ଥ୍ରୀ ପରେ ବ୍ୟାଙ୍କିଙ୍ଗ୍ କୋଚିଂ ନେବି।
ହୁଁ।
ଏ ସବୁ ଆଗକୁ ଅଛି ତେଣୁ ଦେଖାଯାଉ ଭଲ ରେଜଲ୍ଟ୍ ହେଲା ପରେ।
ହୁଁ। ଆଉ ଭଲ ନା ଆଉ।
ଘରେ ଆପଣଙ୍କର କିଏ କିଏ ଅଛନ୍ତି?
ଆଜ୍ଞା।
ଘରେ ସବୁ କିଏ କିଏ ଅଛନ୍?
ବା-ଘରେ ଆମେ ବଡ଼ ଭାଇ ଅଛନ୍ତି ଆଉ ଦି ଭଉଣୀ। ବଡ଼ ଭାଇ ମ୍ୟାରେଜ୍ ସରିଯାଇଚି ବ-ଆଉ ଗୋଟେ ଭଉଣୀର ମ୍ୟାରେଜ୍ ସରିଚି ଆଉ ଜଣେ ସାନ ଭଉଣୀ ସିଏ ବି ଏଚ୍ -ଡି- ଏଫ୍ -ସି ରେ ଅଛନ୍ତି ଆଉ।
ଅହ।
ସେ ଆମର ଏଇ ଯୋଉ ଇନ୍‌ଫୋର୍‌ସିସି ଭୁବନେଶ୍ୱର ସେଇ ଜାଗାରେ। ସେ ଜବ୍ କରୁଚନ୍ତି ଭଉଣୀ।
ଅହ। ଯା ଭଲ ଆଉ ସମସ୍ତେ ତ ମାନେ ଜବ୍ ଫବ୍ କରିଚନ୍ତି ଆଉ।
ହୁଁ ସମସ୍ତେ ଭଲ୍ ପାଇଚନ୍ତି ମୁଁ ଟିକେ ପାଇନି ଆ- ଚାଲିଚି ମୋର ଆଉ।
ହ ପାଇଯିବେ ଚେଷ୍ଟା କଲେ ପାଇଯିବେନି କାହିଁକି।
ଚେଷ୍ଟା ତ ଜୋରରେ ଚାଲିଚି ଦେଖାଯାଉ କଣ ହୋଉଚି।
ହଁ।
ସେଇଟା ଠାକୁରଙ୍କ ଉପରେ ବି ଯାହା ହବ କଣ କରିବା।
ତାହେଲେ ଏବେ ଜଳଖିଆ କିଣିକି ଖାଇବେ ଆମ କିନ୍ତୁ ସବୁବେଳେ କିଣିକି ଖାଇବାଟା ଦେହ ପାଇଁ ଭଲ ନୁହେଁ କିନ୍ତୁ।
ହୁଁ ଏଇ ଯୋଉ ବର୍ଷା ଫର୍ଷା ଟିକେ ହୋଉଚି ତ। ଆଉ ରୋଷେଇ ଫୋଷେଇ କରିହେଲାନି ଆଉ।
ବର୍ଷା ତ ବହୁତ୍ ହୋଉଚି ମାନେ ରାତି ସାରା ବର୍ଷା ଆମର ତିନି ଦିନି ହେଲାଣି।
ହଁ ଏଠି ବି ଇଆଡ଼େ ହୋଉଚି ଯେ ହୋଉଚି ଆଜି ଟିକେ କଣ ଥିଲେ ଏବେ ଫୁଣି କଣ ହେଲାଣି।
ନାଇଁ ଆମର ଏବେ ହେଇନି।
ହୁଁ ହୁଁ।
ଅନ୍ଧାର୍ କରିକି ଅଛି।
ହୁଁ- ହୁଁ।
ବାହାରେ କିନ୍ତୁ ସବୁବେଳେ ଖାଇବା ଟା ଭଲ ନୁହେଁ ଘରେ କିଛି ବି ଚୁଡା କଦଳୀ ଖାଇଲେ ବି ବହୁତ୍ ଭଲ। ବାହାରେ ଜଳଖିଆ ଦେଇ ସେଇ ସେଇ ତେଲରେ ବାରମ୍ବାର ବାରମ୍ବାର ଛଣାଯାଏ।
ହଁ ବା ମୁଁ ପ୍ରାୟ ଟାଇମ୍ ଖାଏନି କେତେବେଳେ କେତେବେଳେ ଖାଇଦିଏ।
ଆଣିକି ଘରେ ବ୍ରେଡ କଦଳୀ କିମ୍ବା ଚୁଡା କଦଳୀ ଖାଇବା ମାନେ ଯଦି ନ ରୋଷେଇ କରିପାରିଲେ ଏଇ ଜିନିଷ ଖାଇଲେ ଭଲ।
ହଁ ହଁ ନା ମୁଁ ପ୍ରାୟ ଟାଇମ୍ ଖାଏନି କେତେବେଳେ କେତେବେଳେ ଖାଇବା କଥା। ଘରେ ହେଇଥିଲେ କଣ ମାମା ହଁ। ହଁ ହଉ ଠିକ୍ ଅଛି ହଉ ହଁ ହଉ ହଉ। ହ ଠିକ ଅଛି ହଉ।